ନମସ୍କାର ମ୍ୟାଡ଼ମ୍।
ନମସ୍କାର ସାର୍ ନମସ୍କାର।
କେମିତି ଅଛନ୍ତି ନିଶ୍ଚୟ ମୁଁ ସମ୍ପୂର୍ଣ୍ଣ ଭାବେ ଭଲ ଅଛି ଆପଣ କେମିତି ଅଛନ୍ତି?
ହ ମୁଁ ବି ସେମିତିଆ ଭଲ ଅଛି ଆଉ ହଁ ହଁ।
କଣ କରୁଥିଲେ ଆପଣ ତାହାଲେ?
ଏଇ ବାରି ର କାମ ଟିକେ ଥିଲା ବାରି ଟିକେ ଏଇଠି ସେ ଗଛ କେତେଟା ଲଗେଇଲି ପାଣି ଫାଣି ଟିକେ ପକେଇଲି ଆଉ।
ଆଚ୍ଛା ଆଚ୍ଛା ଆଜି ଆଜି ଆକ୍ଚୁଲି ମାନେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ମତେ ହଠା ଠାତ୍ ମନ ପଡ଼ିଗଲା ଆ ଆଜି ଯେ ମାନେ ଦିନ ରହିଥିଲା ଆମର ଜଣେ ମାନେ ପ୍ରଧାନ ଶିକ୍ଷକ ଥିଲେ ତାଙ୍କର ଆଜି ଜନ୍ମଦିନ ଥିଲା। ତ ହଁ ତ ତାଙ୍କୁ ମୁଁ କଲ୍ ଲଗେଇ ସୁଦୂର ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିଥିଲି ଆ ତାଙ୍କ ଜନ୍ମଦିନର ଶୁଭେ ଛା ଦେଇଥିଲି ବହୁତ
ଆଁ ହା ହଁ ହଁ ହଁ।
ପାଖାପାଖି ଆଁ ମାନେ ଚାରି ବର୍ଷ ବିତିଗଲା ତାଙ୍କ ସାଙ୍ଗରେ କଥାବାର୍ତ୍ତା କିଛି ହେଇନଥିଲା।
ଅ ହଁ ହଁ ହଁ।
ହଁ ତ ଚାରି ବର୍ଷ ପରେ ତାଙ୍କ ସାଙ୍ଗରେ କଥା ହେଲି ଯେମିତି ଲାଗିଲା ଅଭୁଲା ସ୍ମୃର୍ତ୍ତି ପୁଣି ଫେରିଆସିଲା।
ନିହାତି ନିହାତି।
ମୋତେ ଲାଗେ ଏ ଯୋଉ ଶିକ୍ଷା ବ୍ୟବସ୍ଥାରେ ସବୁଠୁ ବଡ଼ ଅଙ୍ଗ ରହିଛି ଶିକ୍ଷକଙ୍କର ଯାହାକି ସମ୍ପୂର୍ଣ୍ଣ ରୂପରେ ଗୋଟେ ଛାତ୍ରର ମନୋବୃତ୍ତିକୁ ସମ୍ପୂର୍ଣ୍ଣ ରୂପରେ ବଦଳେଇ ଦେଇପାରିବ।
ହୁଁ ହୁଁ ହୁଁ।
ଗୋଟିଏ ଛାତ୍ରର ମାନସିକତା ତଥା ତାର ସ୍ୱପ୍ନ ଦେଖିବାର ସେଇ ଇଚ୍ଛା ଶକ୍ତି ଶକ୍ତିକୁ ବହୁତ ଆଗକୁ ବଢ଼େଇ ଦେଇପାରିବ। ଆପଣ ମଧ୍ୟ ଭାବି ପାରିଥିବେ କି ଯେତେବେଳେ ପିଲାବେଳେ ଆମକୁ ସମସ୍ତେ ପଚାରୁଥିଲେ ଶ୍ରେଣୀରେ କି ତୁମେ କଣ ହେବାକୁ ଚାହୁଁଛ ତୁମେ କଣ ହେବାକୁ ଚାହୁଁଛ ତ କେହି ଜଣେ ମଧ୍ୟ କହିବେନି ଯେ ମୁଁ କେଉଁ ଦୋକାନରେ କାମ କରିବି। କିମ୍ବା ମୁଁ କୋଉ କା କା ଘରେ ବସି ବାସନ ବାଜିବି ନା ମୁଁ କଣ କରିବି ସମସ୍ତଙ୍କର ସବୁ ସ ନା ବହୁତ ବଡ଼ ବଡ଼ ଥିଲା ବହୁତ ବିରାଟକାୟ ସ୍ୱପ୍ନ କିନ୍ତୁ ହଠାତ୍ ପାଞ୍ଚ ଛଅ ବର୍ଷ ପରେ ଯେତେବେଳେ ଆମେ ଦେଖିଛେ ସେଇ ସ୍ଵପ୍ନ ଆଉ ସେ ସତ ମଧ୍ୟରେ ବହୁତ ବଡ଼ ତ ତଫାତ ଆସେଭାରୀ।
ମୁଁ
କିନ୍ତୁ ମୋ ମତରେ ଲାଗେ ଏହି ଯେଉଁ ତଫାତ୍ ଆସେ ତାର ସବୁଠୁ ବଡ଼ କାରଣ ରହିଛି। କି ସଠିକ୍ ମାର୍ଗଦର୍ଶନ ନହେବା ସ୍ୱପ୍ନ ଦେଖେଇବା ସମସ୍ତେ ସେ ଚାହିଁଥିଲେ କିନ୍ତୁ ସେ ସ୍ୱପ୍ନକୁ କିପରି ସାକାର କରିବା ତାହା ଆମକୁ କୁ କେହି କହିପାରିଲିନି ଆଉ।
ନିହାତି ନିହାତି।
ଆଉ ମତେ ମତେ ଆଜ୍ଞା ମତେ। ମୋତେ ଲାଗେ ସେହି ଜିନିଷ ସେହି କାରଣ ଯୋଗୁଁ ଆଜି ଲକ୍ଷ ଲକ୍ଷ ମାତ୍ରାରେ ଛାତ୍ର ସମ୍ପୂର୍ଣ୍ଣ ରୂପରେ ରାସ୍ତା ଭ୍ରମିତ ହେଇ ଅନ୍ୟାନ୍ୟ ଦିଗ ଆଡ଼କୁ ବୁଲି ପଡ଼ିଲେଣି ଆପଣ କଣ କହିବେ ଏ ବିଷୟରେ?
ନିହାତି ଭାବରେ ଅ ଆପଣ ଯେଭଳିଆ କହିଲେ ଯେ ଶିକ୍ଷକ ଏକ ଶିକ୍ଷା କ୍ଷେତ୍ରରେ ଏକ ଅ ଅମ ବହୁ ବହୁ ଆବଶ୍ୟକ ଅଙ୍ଗ ଅଟନ୍ତି। ତେବେ ଆ ଅ ମାର୍ଗଦର୍ଶନର ପ୍ରଥମ ଅ କର୍ତ୍ତବ୍ୟ ହଉଛି ଗୋଟେ ଶିକ୍ଷକର। ଆ ଛୋଟବେଳେ ଆମେ ସବୁ ବଡ ବଡ ଆଶା ରଖିଥିଲେ। ତାହା ସକ୍ଷମ ମଧ୍ୟ ହେଇ ପାରିଥାନ୍ତା ଯଦି ଆମକୁ ଆମର ଅ ବଳ ସମ୍ବଳ ହିସାବରେ ଆମର ଷ୍ଟ୍ରେଥ ହିସାବରେ ଯଦି ଆମକୁ ସେ ପ୍ରକାର ପ ପାଦ ପାଦରେ ଯଦି ଆମକୁ ଗୋଟେ ଅ ମାର୍ଗଦର୍ଶକ ବା ଦର୍ଶିକା କିଏ ବି ଥାନ୍ତା ଯୋଉ ଯିଏ ଆମକୁ ଯାହା ଆମର ଅ ଭବିଷ୍ୟତରେ ଯାହା କଲେ ଆମକୁ ଭଲ ଆମ ପାଇଁ ଭଲ ହବ। ସେଇ ହିସାବରେ ଆମକୁ ଚିହ୍ନିକି ଆମର ସମ୍ବଳତାକୁ ଚିହ୍ନିକି ଆମକୁ ଆଗକୁ କୁ ବଢେଇବା ପାଇଁ ପ୍ରତ୍ୟେକ ସ ପରିସ୍ଥିତିରେ ଆମର ଅ ଆମକୁ ଏନକରେଜ କରିକି ଆଗକୁ ବଢିଥିଲେ ତାହା ସଫଳ ମତେ ଲାଗୁଛି କୌଣସି ମା ତ୍ରା ମାନେ ହେଇ ମ ହେଇ ପାରିଥାନ୍ତା। ଆ ଉମ ଉ ପ୍ରଥମେ ତ ଆଁ ଯେ ଏତିକି ସବୁ ଯୁବପିଢି ଅଛନ୍ତି କି ପିଲା ଅଛନ୍ତି। ପ୍ରଥମେ ସିଏ ଅ ଗୋଟେ ଅ ମାନେ ଗୋଟେ ସୁଅରେ ବଢି ବଢି ଚାଲନ୍ତି। ମାନେ ଦଶମ ପଢନ୍ତି ଦଶମ ପରେ ସେଇ ପ୍ଲସ ଟୁ ପ୍ଲସ ଟୁ ପରେ ପ୍ଲସ ଟୁ ପରେ ଯୋଉ ଆମର ହା ମ-ମ ମେନ୍ ଆମର ଯୋଉ ଡିସିସନ୍ ଥାଏ ଯେ ଆମେ ଆଗକୁ କଣ କରିବୁ ସେ ସମୟରେ ମାର୍ଗଦର୍ଶନ ର ନିହାତି ଆବଶ୍ୟକ ଅଛି ଆଗକୁ କଣ କରିବେ କଣ ନାହିଁ ବୋଲି ସେ ସମୟରେ ପିଲାମାନେ ଭଟକି ଯାଆନ୍ ତି କଣ କରିବେ କଣ ନାହିଁ ବୋଲି ସେମାନେ ତାଙ୍କର ଯେତିକି ବୁଦ୍ଧି ଥାଏ ସେ ବୁଦ୍ଧିରେ ହିଁ ସେମାନେ ଆଗୁକୁ ତାଙ୍କର ଭବିଷ୍ୟତ ନିର୍ଦ୍ଧାରିତ କରନ୍ତି ତ ସେ ସମୟରେ କାହା ପାଇଁ ତ ଭଲ ହୁଏ କାହା ପାଇଁ ତ ଖରାପ ହୁଏ ଏମିତିରେ ହିଁ ଆମେ ଦେଖିବା ବଲେ ବହୁତ ତ ପିଲାମାନେ ଯୋଉମାନେ ଆଜି ପର୍ଯ୍ୟନ୍ତ କିଛି ବି କରି ପାରନାହାନ୍ତି ଗୋଟେ ମାର୍ଗଦର୍ଶନ ର ନିହାତି ଆବଶ୍ୟକ ଜଣଙ୍କ ଜୀବନରେ
ନିଶ୍ଚୟ ରୂପରେ ଯଦି ଦେଖିବାକୁ ଯିବା ତେବେ ଗୋଟେ ଛାତ୍ରର ମନୋବୃତ୍ତି ତଥା ମନୋବିଜ୍ଞାନକୁ ଯେତେବେଳେ ଜାଣିବା ତ ଯେତେବେଳେ ଶିକ୍ଷା ଆରମ୍ଭ ସମୟରେ ଯେତେବେଳେ ଛାତ୍ରକୁ ପଚାରାଯାଏ ତୁ କଣ ହେବାକୁ ଚାହୁଁଛୁ ତ ସେତେବେଳେ ସେ ନିଜ ସ୍ୱପ୍ନକୁ ଦେଖେ କିନ୍ତୁ ଯେତେବେଳେ ସେଥିରେ କରି ତାର ଶିକ୍ଷ ତା ଶ୍ରେଣୀ ବଢ଼ି ବଢ଼ି ଚାରେ ଆଉ ଯେତେବେଳେ ସେ ନବମ ଦଶମ ତଥା ଯୁକ୍ତ ଦୁଇ ଆଡ଼କୁ ଅଗ୍ରସର ହୁଏ ସେତେବଳେ ତାର ସ୍ୱ ସ୍ୱପ୍ନ ମଧ୍ୟ ତାର ଆକାର ବହୁତ ସଂକୀର୍ଣ୍ଣ ରୂପରେ ଆଣି ଆଣି ଚାଲେ ତ ଆର ମୁଖ୍ୟ କାରଣ କଣ ମନୁଷ୍ୟର ସମ୍ବଳ ଏହିସବୁ ଜିନିଷ କାରଣ ପିଲାବେଳେ ଆମ ମୁଣ୍ଡ ଭିତରେ କିଛି ମଧ୍ୟ ଆଉ ଚିନ୍ତା ନଥିଲା କିଛି ମଧ୍ୟ ଆଉ ଚାପ ନଥିଲା କି ସଂସାର ସମାଜ ଆଉ କିଛି ମଧ୍ୟ କାହା ଉପରେ ମଧ୍ୟ ଅଧିକ ତ ଆମକୁ ଭାବନା ନଥିଲା କେବଳ ଆମ ସ୍ୱପ୍ନରେ କେବଳ ମୁଁ ଅଛି ଆଉ ମୋ ସ୍ୱପ୍ନ ରହିଥିଲା କିନ୍ତୁ ଯେତେବେଳେ ଧୀରେ ଧୀରେ କରି ଆମେ ବଡ ହେବାକୁ ଲାଗିଲେ ସେତେବେଳେ ସମ୍ପୂର୍ଣ୍ଣ ଚତୁର୍ପାର୍ଶ୍ୱ ଗୋଟେ ଜିନିଷ ଆମକୁ ଶିଖେଇଲା ସମାଜ ଆମକୁ ସେ ଜିନିଷ ଶିଖେଇଲା ଆମ ସାଙ୍ଗସାଥି ଆମକୁ ଜିନିଷ ଶିଖେଇଲେ ତା ଛଡ଼ା ସବୁଠୁ ବଡ଼ ଜିନିଷ ଆମ ପରିବାର ମଧ୍ୟ ଶିଖେଇଲେ ତ ସେଇ ସବୁ ପ୍ରକାର ଚାପ ମଧ୍ୟରେ ଆମେ ତଳିତଳାନ୍ତ ହୋଇ ଉଠିଲେ ଆଉ ଆମର ଯୋଉ ସମ ସ୍ୱପ୍ନ ଥିଲା ଆକାଶରେ ଉୁଡ଼ିବାର ହଠ ହଠାତ୍ କେମିତି କେତେବେଳେ ସେ ଭୂମି ଆଡ଼କୁ ପଳେଇ ଆସିଲା ହାରି ଆମେ ମଧ୍ୟ ଜାଣିପାରିଲେନି ତ ଏହି ଯୋଉ ଚାପ ଏହି ଯୋଉ ସଂକୀର୍ଣ୍ଣତା ଆସିଲା ହାରି ସ୍ୱପ୍ନ ବିଷୟରେ ତ ସେଇ ସଂକୀର୍ଣ୍ଣତାକୁ ପ୍ରକୃତରେ ଦୂର କରିବାର କାମ ଥିଲା ଶିକ୍ଷକଙ୍କର କାରଣ ଆମେ ସମସ୍ ତେ ଆସୁଛେ ଗୋଟେ ନିମ୍ନତ୍ତର ପରିବାର ବର୍ଗରୁ ଯେଉଁଠିକି ବାପ୍ ବାପା ମା ମୁଖ୍ୟତଃ ଅଶିକ୍ଷିତ ରହିଥିଲେ ସେମାନେ ଜାଣି ପାରି ନଥିଲେ ଯେ ସ୍ଵପ୍ନର ମହତ୍ତ୍ୱ କଣ ରହିଛି ଆଉ ପ୍ର ପ୍ରକୃତରେ ଆ ଶିକ୍ଷାର ମହତ୍ଵ କଣ ରହିଛି ଆଉ ଗୋଟେ ଶିକ୍ଷା କେତେ ପ୍ରକାର ଜିନିଷକୁ ସ୍ଵାଗତ କରିପାରେ ତ ଏହା ସମ୍ ପୂର୍ଣ୍ଣ ରୂପରେ ଧ୍ୟାନ ଥିଲା ଜଣେ ଶିକ୍ଷକଙ୍କର ଗୋଟେ ଶିକ୍ଷକ ଚାହିଁଲେ ସିଏ ଦେଖେଇ ପାରିବ କି ସ୍ୱପ୍ନ ଦେଖିବାରେ କେବେ ମଧ୍ୟ କୌଣସି ପ୍ରକାର ବାଧା ନାହିଁ କେବେ ମଧ୍ୟ କୌଣସି ପ୍ରକାର ରୋକ ଟୋକ ନାହିଁ ସୋ ସ୍ଵପ୍ନ ଦେଖିବା କାମ ହଉଛି ଆମ ତମର ଆଉ ସେଇ ସ୍ୱପ୍ନକୁ ପୂରା କରିବା ପାଇଁ ଯାହା ମଧ୍ୟ ମାର୍ଗଦର୍ଶନ ଦର କାର ତାହା କାମ ହେଉଛି ଗୋଟେ ଶିକ୍ଷକର ଯେତେବେଳେ ଏ ଶିକ୍ଷକ ଗୋଟେ ଏମିତି ପ୍ରକାର ଦାୟି ତ୍ବ ଗ୍ରହଣ କରେ ସେତେବେଳେ ମୋତେ ଲାଗେ ଶିକ୍ଷାର ମହତ୍ଵ ସିଏ ରଖିଲେ ପ୍ରକୃତ ଶିକ୍ଷାର ମହତ୍ଵକୁ, ସିଏ ତାଙ୍କ ଛାତ୍ର ଆଘରେ ପ୍ରଦର୍ଶନ କଲେ କାରଣ ଜଣେ ଛାତ୍ର ସବୁବେଳେ ନିଜ ଆଖି ଅନେଇ ଥାଏ। ନିଜ ଶିକ୍ଷକ ଉପରେ। କି ଶିକ୍ଷକ ଭାବୁଛନ୍ତି ଯଦି ମୁଁ ଏଇ ଜିନିଷ କରିପାରିବି ତେବେ ନିଶ୍ଚୟ ମୁଁ ଏଇ ଜିନିଷ କୁ, ହାସିଲ କରିପାରିବି ତେବେ ନିଶ୍ଚୟ ଭାବରେ ଏଇ ଜିନିଷକୁ ମୁଁ କ କଠିନ ପରିଶ୍ରମ ଦ୍ବାରା ଏଇ ଜିନିଷକୁ ମୁଁ ଆଣିପାରିବି ମୋ ଜୀବନରେ। ତୋ ମୋ ମତରେ ସେ ଯେଉଁ ପ୍ରାଥମିକ ସ୍ତରରେ ଯେଉଁ ଶିକ୍ଷଣ ରହୁ ଶିକ୍ଷକ ରହୁଛନ୍ତି ଓ ତାଙ୍କ ଶିକ୍ଷକତା ରୁହେ ତାହା ସ ସମ୍ପୂର୍ଣ୍ଣ ରୂପରେ ମଣିଷର ଚରିତ୍ରକୁ ବଦଳାଇ ଦିଏ। ମଣିଷର ସମ୍ପୂର୍ଣ୍ଣ ରୂପରେ ମନୋବିଜ୍ଞାନକୁ ବଦଳାଇ ଦିଏ। ଆଉ ସେ ମନୋବିଜ୍ଞାନ ସେଇ ଚରିତ୍ର, ସେ ଉତ୍ତମ ଚରିତ୍ର, ସେଇ ଉତ୍ତମ ଚିନ୍ତାଧାରା ହିଁ ମଣିଷକୁ, ନିଜ ସ୍ୱପ୍ନ ପୂରଣ କରିବାରେ ଅନେକ ଅନେକ ସହାୟତା ପ୍ରଦାନ କରେ। ଆଉ ସେଆ କେବଳ ହେଇପାରିବ ପ୍ରା ପ୍ରାଥମିକ ସ୍ତରରେ। ଯେତେବେଳେ ଛାତ୍ରମାନଙ୍କ ମଧ୍ୟରେ ମନ କୋମଳ ରହିଥାଏ। ମନୁଷ୍ୟକୁ ଯେତେ ଯାହା ଆମେ ଶିଖାଇଥିଲେ, ବହୁତ ଭଲ ଭାବରେ ସେ ଜିନିଷକୁ ତାଙ୍କ ମସ୍ତିଷ୍କ ଧରି, ସେହି ଜିନିଷର ପ୍ରକୃତ ବ୍ୟବହାରକୁ ଶିଖେ। ତୁ ମୋ ମତରେ ମନୋବିଜ୍ଞାନର ବହୁତ ବଡ଼ ଅ କାଇଦା ରହିଛି। ପ୍ରାଥମିକ ସ୍ତରରେ ଯେତେବେଳେ ଆମେ ଶିକ୍ଷକ ଗୋଟେ ଏହା କେବଳ ଗୋଟିଏ ଚାକିରି ନୁହେଁ ଏହା ଏକ ଦାୟିତ୍ଵ ତ୍ବ ରହିଛି ପ୍ରତିଟି ଶିଶୁମାନଙ୍କ ମଧ୍ୟରେ ମନେ ମସ୍ତିଷ୍କ ମଧ୍ୟରେ, ଏହି ଜିନିଷ ଦେବାଟା ସ୍ୱପ୍ନକୁ ପୁଣିଥରେ ସାକାର କରିବା ପାଇଁ ବିଶ୍ୱାସ ଆଣିବାଟା ମତ ମତେ ଲାଗେ ଶିକ୍ଷକଙ୍କର ବହୁତ, ବହୁତ ବଡ ଅ ଆଏ ପଦକ୍ଷେପ ରହିଛି।
ନିହାତି ଭାବରେ ଆମେ ଯଦି ଦେଖିବା ଆଉ ଶିକ୍ଷକ ଓଂ ଏଉଁ ଆପଣ ଯୋଉ ପ୍ରାଥମିକ ଶିକ୍ଷା କହିଲେ ପ୍ରାଥମିକ ଶିକ୍ଷା ବେଳକୁ ମୁଁ ଛୁଆ। ସେତେବେଳକୁ ଅଉ ଶିଖିବା ଷ୍ଟେଜରେ ଥାଆନ୍ତି। ମାନେ ସେମାନେ ନୂଆ ନୂଆ ଜିନିଷ ତାଙ୍କ ଆଖି ଆଗକୁ ଆସେ। ଆଉ ସେମାନେ ନୂଆ ନୂଆ ଜିନିଷ ଜାଣିବା ପାଇଁ ଇଚ୍ଛା କରନ୍ତି। ସେ ସମୟରେ ଅ ଆଉ ସେମାନଙ୍କୁ, ନୂଆ ଜିନିଷ କରେଇବାର ଦାୟିତ ହେଉଛି ଶି ଶିକ୍ଷକ ମାନଙ୍କର। ତାଙ୍କୁ ନୂଆ ଜିନିଷ ଜାଣିକି ସେଟାବ ସଠିକ ଅଛି କିମ୍ବା ଭୁଲ ଅଛି। ସେ ସବୁ ର ଜ୍ଞାନ ଦେବାର ଅ ଦାୟିତ୍ଵ ହଉଛି ଶିକ୍ଷକ ଶିକ୍ଷୟତ୍ରୀଙ୍କର। ବାସ୍ତବରେ ଆପଣ ଯୋଉ କହିଲେ! ଆ ପ୍ରାଥମିକ ଶିକ୍ଷାରେ ଯେତେବେଳେ ଆ ଆମେ ଅ ପାଠ ପଢୁଛୁ। ସେତେବେଳେ ଶିକ୍ଷକଙ୍କର ପ୍ରତ୍ୟେକ ଯେ ସୋ ଅଉ ବାର୍ତ୍ତା ଯୋଉ ସେ ଦଉଛନ୍ତି। ସବୁ ବାର୍ତ୍ତା ଗୋଟେ ଛାତ୍ର ପାଇଁ ବହୁତ, ବହୁତ ଆ ମାନେ ଇମ୍ପୋର୍ଟାଣ୍ଟ ମୂଲ୍ୟବାନ ଧିରେ ବହୁତ ମୂଲ୍ୟବାନ ହେଇଯାଏ। କାରଣ ଯେତେବେଳେ ଆମେ ପଢୁଥାଉ, ଯଦି ଶିକ୍ଷକ ଆସିକି କହିଦିଏ ଆମକୁ, ଯେ ତୁମେ ଏଇଟା କରିପାରିବ। ସେତେବେଳକୁ ଗୋଟେ ମନରେ ଗୋଟେ ଅ ଅଲଗା ପ୍ରକାର ଅ ସାହସଟେ ପଳେଇ ଆସେ। ଓ ଶିକ୍ଷକଙ୍କର ସେଇ ଗୋଟେ ବାର୍ତ୍ତାବ ପାଇଁ ଆମେ କିଛି ବି କରିପାରୁ। ଯାହା ଯୋଉ କାର୍ଯ୍ୟ କରୁଥିବୁ ଆମକୁ ଗୋଟେ ସାହସ ମିଳେ। ଆଉ ସେ ସାହସ ଦ୍ଵାରା ଗୋଟେ ଛାତ୍ର କିଛି ବି କରିପାରେ।
ନିଶ୍ଚୟ ରୂପରେ ଯଦି ଦେଖିବା ବୋଲି କହିଲେ ତାହେଲେ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ବହୁତ ମାନେ ବ୍ୟବସ୍ଥିତ ରୂପରେ ଯଦି ଆମେ ଆଣିପାରିବା କାରଣ ଶିକ୍ଷିତା। କା ଶିକ୍ଷକର କାମ କେବଳ ପାଠ ପଢ଼େଇବା ବହି ପାଠ ପଢ଼ାଇବା ନାହିଁ ଏ ଠିକ୍ ଏଠାରେ ସବୁ। ତ କାମ ରହିଛି ତାଙ୍କୁ ସମ୍ପୂର୍ଣ୍ଣ ଚରିତ୍ରର ବିକାଶ କରିବା। ଆଉ ସମ୍ପୂର୍ଣ୍ଣ ଚରିତ୍ରର ବିକାଶ କେତେବେଳେ ହବ ଯେତେବେଳେ ପିଲାଟି ଠିଆ ହୋଇ ହଜାର ପିଲା ସାମ୍ନାରେ ନିଜକୁ ସିଏ ନିଜ ବିଷୟରେ କହିପାରିବ ନିଜ ଗା ଗ୍ରାମ ବିଷୟରେ କହି ପାରିବ ନିଜ ସହର ବିଷୟରେ ନିଜ ରାଜ୍ୟ ବିଷୟରେ ନିଜ ଦେଶ ବିଷୟରେ କହିପାରିବ ତୁ ସେ ଯୋ ଆତ୍ମ ବିଶ୍ୱାସ ଆଣିବାଟା ଗୋଟେ ଛାତ୍ର ବିଷୟ ମଧ୍ୟରେ ଏହା ମଧ୍ୟ ଏକ ଶିକ୍ଷକର କାମରେ ରହିଛି। କି ପିଲାଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଆଣିବେ କି ପିଲା ଆଗକୁ କୁ ଯାଇ ଅଗ୍ରଣୀ ସ୍ତରରେ କେବେ ମଧ୍ୟ ଭୟ କରିବନି ନିଜକୁ ସମ୍ପୂର୍ଣ୍ଣ ରୂପରେ ନିର୍ଭୀକ ଭାବରେ। ସମସ୍ତଙ୍କ ସାମ୍ନାରେ ଉପସ୍ଥାପନା କରିବା ପାଇଁ ସକ୍ଷମ ହବ।
ହୁଁ ନିହାତି ଭାବରେ ନିହାତି। ଦେଖିବାକୁ ଗଲେ ଆଜିକାଲି ମାନେ ଆଗ ଏତେ ନଥିଲା ଏଇଗୁଡାକ। କିନ୍ତୁ ଆଜିକାଲି ଯୋଉମାନେ ବି ଆଉ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି। ସେମାନେ ମୁଁ ଦେଖୁଛି ସେମାନେ ଚେଷ୍ଟା କରନ୍ତି। କି ଭଳିଆ ଆମେ ପିଲାମାନଙ୍କୁ। ଯୋଉ ଯୋ ଶ୍ରେଣୀରେ ସବୁଠୁ ଯିଏ। ଅଳ୍ପ ପାଠ ଜାଣେ ସେ ପିଲାମାନଙ୍କୁ ଟିକେ ଅଧିକ ମାତ୍ରାରେ। ତାଙ୍କୁ ଇମ୍ପୋର୍ଟାନ୍ସ ଦେବା ତାଙ୍କୁ ଟିକେ ଦାୟିତ ନେଇକି ତାଙ୍କୁ ବୁଝେଇବା। ଉ ମ। ଅ ଅଧିକ ଗିଫ୍ଟେଟେଡ ମାନେ ଯୋଉ ପିଲା ଅଧିକ ଜାଣେ। ତାକୁ କେମିତି ଟିକେ ସାହସ ଦେବା। ଏମିତି ହେଇକି ଆଜିକାଲିର ଶିକ୍ଷକ ଶିକ୍ଷୟତ୍ରୀ ଯେହେତୁ ଆମର ଉ ଏଇ ଯୁବପିଢି ହିଁ ଏବେ ଶିକ୍ଷକ ଶିକ୍ଷ ତ୍ରି ଅଛନ୍ତି ତ ସେମାନେ ଯାହାବି ଖ ତ୍ରୁଟି ଦେଖି ଅଛନ୍ତି ସେଟାକୁ ସେ ମାର୍ଜିତ କରୁଛନ୍ତି ଆଜିକାଲି ନିହାତି। ଦିନରେ ଶିକ୍ଷକ ଶିକ୍ଷତ୍ରି ମାନେ ଅଛନ୍ତି। ଦେଖାଯାଉ ଆଗାମୀ ପିଢିରେ ସେମାନେ ଯେମିତି ଯୋଉ ଭୁଲ ତା ନିଜେ କରି ଯାଇଛନ୍ତି ଅ ଇଏରେ ପୂର୍ବ।
ସୁନ୍ଦର ଭାବରେ ବୁଝି ପାରିଲ ତାହେଲେ ମୋ ଆଶା ଅଭିଳାଷ ଏମିତି ରହିବ ଯେ କି ଅନ୍ୟ ଯୁବପିଢି ମଧ୍ୟ ଏହି ଜିନିଷର ଅନେ ପ୍ରଣୀତ ହୁଅନ୍ତି ଆଉ ଆ ଏହି ଦିଗରେ ଅନେକ ଅନେକ। କାମ କରନ୍ତୁ ଆ ମତେ ବହୁତ ଖୁସି ଲାଗିଲା ଆପଙ୍କ ସାଙ୍ଗରେ କଥାବା ତା କରି ମାନେ ବହୁତ ଭଲ ଆପଣଙ୍କର ବିଚାରଧାରା ରହି ଚ ବିଷୟ ବ
ହଁ ହଁ ଧନ୍ୟବାଦ ସାର୍ ଆପଣଙ୍କଠୁ ବି ମତେ ଶୁଣିକି ବହୁତ ଭଲ ଲାଗିଲା। ଆଶା କରୁଛି ସମସ୍ତେ ଆଗାମୀ ଯୁବପିଢି ଯୋଉମାନେ ବି ଶିକ୍ଷକ ଶିକ୍ଷୟତ୍ରୀ ହଉଛନ୍ତି। ତାଙ୍କ ତ୍ରୁଟିକୁ ମାର୍ଜନା କରିକି ନିଜର ଭାରତର ଭବିଷ୍ୟତ ପାଇଁ ବହୁତ ଚେଷ୍ଟା କରିବେ।
ନିଶ୍ଚୟ ନିଶ୍ଚୟ ଧନ୍ୟବାଦ ଆପଣଙ୍କ ସାଙ୍ଗେ କଥା ମୋତେ ବହୁତ ଖୁସି ଲାଗିଲା ନମସ୍କାର।
ନମସ୍କାର।